ହଁ ହ୍ୟାଲୋ କୁହନ୍ତୁ?
ମ୍ୟାଡ଼ାମ ନମସ୍କାର।
ହୁଁ ନମସ୍କାର।
ଭଲ ଅଛନ୍ତି?
ହୁଁ ଭଲ ଅଛି, ତମେ?
ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହୁଁ ସମସ୍ତେ ଭଲ। ତମ ଘରେ?
ହଁ ଭଲ ଅଛନ୍ତି, ଆପଣଙ୍କ ଆଡେ ବର୍ଷା କେମିତି କଣ ହଉଛି?
ହଁ ସେମିତି ହଉଛି ଆଉ।
ଆଛା ଆପଣ ଖାଇ ସାଇଲେଣି?
ନାଇଁ ଖାଇନି ଆଉ ଟିକେ ପରେ ଖାଇବି ଆଉ।
ଆପଣ କେତେବେଳକୁ ଖାଆନ୍ତି କି?
ଏବେ ଖାଇବି ଆଉ ଖାଇଥିଲି ତ ପୁରୀ ଏବେ ଇଚ୍ଛା ନାହିଁ ତିନିଟା ବେଳକୁ ଖାଇବା ଆଉ।
ଆଚ୍ଛା, ଆଉ ଆପଣ ଏବେ କଣ କରୁଛନ୍ତି?
ଏଇଠି ଏ ଗିଫ୍ଟ ରାପିଙ୍ଗ କରୁଥିଲି।
ଆଛା କଣ କୁଆଡେ ଯିବାର ଅଛି କି?
ହଁ ସେ ତା ସାଙ୍ଗ ବର୍ଥଡେ ତ।
ଆଛା, ଆଉ ମ୍ୟାଡ଼ାମ ମୁଁ ଶୁଣିଥିଲି ଆପଣ ଗୋଟେ କେକ୍ ସପ ରେ କାମ କରୁଥିଲେ? କଣ କେମିତି କହୁଥିଲେ?
କଣ କହିଲ?
ଅ ମୁଁ କ ଶୁଣଣିଥିଲି ଯେ ଆପଣ ଗୋଟେ କେକ୍ ସପ ରେ କାମ କରୁଥିଲେ? ସେ
ହଁ ହଁ ସେଠି ଏମତି ଫଣ୍ଡେ କାମ କରିଥିଲି। ଏମତି ପ୍ରମ୍ପଡ ହେରିକା ବି କରିଛି ଆଇସିଂ ବି କରିଥିଲି ଅଳ୍ପ ଅଳ୍ପ ସବୁ ଆଉ।
ଆଚ୍ଛା ତାହେଲେ ତ ଆପଣଙ୍କୁ କେକ୍ ବନେଇ ଆସୁଥିବ?
ହଁ ଆସେ ସେମିତି ନର୍ମାଲ ଆଉଛି ଆଉ।
ଆଚ୍ଛା ତାହେଲେ ଆପଣ କୋଉ କୋଉ କୋଉ ମାନେ କେକ୍ ବନେଇ ପାରିବେ କହିଲେ?
ପୁ କ କେକ ମାନେ?
ମାନେ ଯେମିତିକି ଆମର ବାନାନା କେକ୍ ହେଲା। କି ଆମ ଯୋଉ ବିକ୍ରି ହଉଛି।
ସେଟା ମୁଁ ଖାଇଛି କିନ୍ତୁ ପ୍ରୋଷିଯର ଜାଣିନି କଣ କଣ ପଡେ? ମେ ବି ସେ ବାନାନା ପଡ଼ୁଥିବ ଆଉ ସେଇ ଯୋଉ ମିକ୍ସଟା ପଡ଼ୁଥିବ ଭାନିଲାର। ଆଉ ସବୁ ଡ୍ରାଇ ଫ୍ରୁଟ୍ ହେରୀକା ପଡେ ସେଥି ଟିକି କେମିତି ତେଲ ଅଧିକ ଖାଏ ମୁଁ ଶୁଣିଥିଲି। ଅଧିକ ତେଲ ପକେଇଲେ ସେ ମାନେ କେକ ପ୍ୟାନ ଭିତରୁ ବାହାରିବ। ଭଲ ଲାଗେ ସେଇଟା କିନ୍ତୁ ବାନାନା ମିକସ ହେଇକି ପଡିବ ଡ଼ାଇଣ୍ଡିଙ୍ଗ ହବ ଆଉ। ଆଉ ତମେ ତା ଦେହରେ ଯାହା ପକେଇ ପାରିବ ଆଉ।
ଆଛା ମୁଁ ଶୁଣିଥିଲି ଯେ ଅ ଆମର ଯୋଉ ରହିଲା ପେଷ୍ଟ୍ରି ସବୁ ସେଟା ବି ସେଠି ବନା ହୁଏ ବୋଲି।
ହଁ ହଁ ବନା ହୁଏ। ମାନେ ପେଷ୍ଟ୍ରି ମାନେ ଅଧିକ ମାନେ ଯଦି କିଏ ନବ ସେମିତି ବନା ହୁଏ ଗୋଟେ ଗୋଟେ ପିସ୍ ପାଇଁ ଆମେ ଏମତି ଦିଅନି। ଗୋଟେ ଗୋଟେ ପିସ୍ ଦେଲେ କେକ ଟା ନଷ୍ଟ ହବ ନା। ସେଥିପାଇଁ ଏମିତି ଦିଆ ହୁଏନି। ଯଦି ଆମ ଜଣଙ୍କର ଅଧିକ ଶହେ ପିସ୍ ଦୁଇଶହ ପିସ୍ ଏମିତି ହେଲା ତ କେକ୍ କୁ ଆମେ ଏମତି ଡିଭାଇଡ କରିକି ତାଙ୍କୁ ନେଇକି ପ୍ୟାକିଂ କରିକି ନେଇକି ଦେଇକି ଆସୁ। ମୁଁ ବି ଆଇଛି ଥରେ ଦବା ପାଇଁ ଗୋଟେ ଜାଗାକୁ।
ଆଚ୍ଛା ଯୋଉ ପେଷ୍ଟ୍ରି ସବୁ ବନା ହୁଏ ଅଁ ତ କଣ ଗୋଟେ ଫ୍ଲେଭର ନା ଅଲଗା ତମେ ଯୋଉ ଫ୍ଲେବର କହିବ
କେମିତି କେକ୍ ହିଁ ବନା ହେକି ତାକୁ ପିସ୍ ପିସ୍ କରାଇକି ପେଷ୍ଟ୍ରି ହଏ କେମତି ହୁଏ କି ଏମତି ହିଁ ହୁଏ।
ଆଚ୍ଛା ମାନେ
ଯଉ ଫ୍ଳେବର ପାଟିବ ଯାଆକୁ। ହଁ ଗୋଟେ କେକ୍ ରେ ତମେ ଯେତେ ପିସ ଚାଇଁବା ତା ଦୁରୁ କାଢି ପାରିବ ମୋଟା କରିବ କି ଛଅଆ ପତଲା କରିବ। ବଡ କରିବ କି ଛୋଟ କରିବ ତା ତମ ତମ ସାଇଜ୍ ଅନୁସାରେ ହିଁ ତାକୁପିସ୍‌ ପିସ୍‌ କରିବ ନା।
ଆଚ୍ଛା ଆଚ୍ଛା ଆଉ କେମିତି କଣ ସବୁ ତାର ଚାର୍ଜେସ୍ ଲାଗେ
ସେଇଟା ତ ବାହାରେ ପଚାଶ ଟଙ୍କା ନା ଷାଠିଏ ଟଙ୍କା ମୁଁ ଖାଇଥିଲି ଥରେ। ଏମି ଆମରରେରିକା ତା ଭିତରୁ ପଚାଶ ଟଙ୍କା ଷାଠିଏ ଟଙ୍କା ନଉଛନ୍ତି। ଅଶୀ ଟଙ୍କା ବି ବେଳେ ବେଳେ ନଉଛନ୍ତି ମାନେ ଫ୍ଲେବର ଅନୁସାରେ ଆଉ
ଆଚ୍ଛା ବୁଝିପାଇଲି ଆଉ ତାର କ୍ଵାଲିଟି କେମିତି କଣ ରହୁଛି।
କୋଉ ଟାର
ଅ କେକ୍ ଆଉ ପେସ୍ପପ୍ରିସ୍ ହେରିକାର
କଣ ବାହାର ମାନେ ସୋର କଥା କହୁଛ ନା ମୁଁ ଯୋଉଠି ଯାଉଥିଲି ତା କଥା ପଚାରୁଚ଼?
ବାହାର ଅପେକ୍ଷା ଆପଣ ଯୋଉଠିକି ଯାଉଥିଲେ ତାର କ୍ଵାଲିଟି କେମତି ରହୁଚି।
ବାହାର ଅପେକ୍ଷା ଆମର କ୍ୱଵାଲିଟି ଭଲ ଥିଲା କିନ୍ତୁ ବାହାର କେକ୍ ମତେ ଏମିତି କାଇଁ ଭଲ ଲାଗୁନି ସେ କେକ୍ ଟା ଭଲ ଲାଗୁଥିଲା ତାଙ୍କର କ୍ରିମ୍ଟା ସେଲ୍‌ସ୍ ରହୁଥିଲା ସାଙ୍ଗେ ସାଙ୍ଗେ କରିକି ବି ରହୁଥିଲେ। ସେ ଭଲ ଲାଗୁଥିଲା ଆଉ ଏମାନେ ଟୁ କଣ ଆରେ ମିଶଉଚ଼ନ୍ତି କଣ ମତେ କାହିଁ ଭଲ ଲାଗୁନି ବାହାର କେକ୍।
ଆଚ୍ଛା ଆଚ୍ଛା ତାହେଲେ ତାଙ୍କର କେ ମାନେ କେକ୍ ଟା ଫ୍ରେଷ୍ଟରେ।
କ୍ୱଵାଟି ଥିଲା ହଁ କ୍ୱାଲିଟି ଭଲ ଥିଲା ମାନେ କ୍ରିମ ବି ଭଲ କି ନଉଥିଲେ। ମାନେ କେକ୍ ର ବେକ୍ ଜିନିଷ ଟା ବି ଯୋଉ ଦି ତିନି ଦିନ ପୂର୍ବରୁ ବି ଯୋଉ ମାନେ ଅଧିକ ଦିନ ରଖିକି ସେମାନେ ଦିଅନ୍ତି। ବେଷ୍ଟ ଟା ବି ତାଙ୍କର ଦି ତିନିଦିନ ଚାରିଦିନ, ଭିତରେ ହେଇଥିବ ସେ ବ ଇଏ କରି ଦିଅନ୍ତି।
ଆଚ୍ଛା ଆପଣଙ୍କୁ ଲାଗୁନି ସେଠି ଟିକେ ଚାର୍ଜେସ୍ ଅଧିକ ନିଅନ୍ତି ବୋଲି।
କ୍ୱଵାଲିଟି ଭଲ ଦେହ ମାନେ ତ ଚାରିଶହ ଅଧିକ ହିଁ ନେବେ କାହିଁକିନା ଭଲ ଜିନିଷ ଭଲ ଦାାମ ବି ଦେଇକି ଆଣୁଥିବେ ନା। ତ ସେଇଟା ବି ତାଙ୍କର ଉଝିବା ଦରକାର ଯଦି ସେ ଭଲ ଜିନିଷ ଆଣିଦେବେ ଆଉ ମୁଁ କମ୍ ରେଟ ରେ ଦେବି ତାଙ୍କର ଲାଭ କଣ ହବ। ବିଜ୍‌ନେସ୍ ଗ୍ରୋଥ ହଵନା ଡାଉନ୍ ହବ ତ ସେଇଟା ବି ଦେଖିବାକୁ ପଡ଼ିବ। ଭଲ ଜିନିଷ ବି ଆଣନ୍ତି ନା ଭଲ ଜିନିଷ ଆଣିକି ପକେଇବ ଯଦି ମାନେ ସବୁ ମାନେ କ୍ୱାଲିଟୀ ଯଦି ଆଣିବ ତ ତାର ବି ଚାର୍ଜ ବଢୁଥିବ ଆଡେ ବି ମାନେ ପ ମାନେ ସବୁ ବୋଡ଼ ହେରିକି ସେଗୁଡା ବି ଛୁରୀ ସବୁ ସବୁ ଜିନିଷୁକ ଦେଖିବାକୁ ପଡ଼ିବ ନା ଯଦି ବି ତମେ ତିନିଶ ଟଙ୍କାର ଗୋଟେ କେକ୍ ଆଣୁଚ ତା ଭିତରେ ସବୁ ଜଦି ମ୍ୟାନେଜ କରିବା ଦରକାର୍ କ୍ରିମ, କମ୍ପଟ, ବେଶ୍ ସବୁ ଜାତିର ଅଛି ନା କ୍ୟାଣ୍ଡେଲ ବି ଦିଆ ହଉଚି। ଛୁରୀ ବି ଦିଆ ହଉଚି ବେଶ୍ ଟା ବି ଯାଉଚି ଯୋଉଥିରେ କେକ୍ ଥୁଆ ହଉଚି ସେଇଟା ବି ଗୋଟେ କିଣା ହେଇକି ଆସୁଚି। ପଟି ବି କିଣା ହେଇକି ଆସିଚି। ସବୁ ଆଡ଼କୁ ଦେଖିଲା ବେଳକୁ ଆଦରେ ମାନେ ମାନେ ମାନେ କିଛି ତ ଇଏ ହଉଥିବ। କିନ୍ତୁ ଆଉ ବିଜନେସ୍ କରୁଚେ ମାନେ ତ ଟିକେ ସହିବାକୁ ତ ପଡ଼ିବ ଲସ୍ ହେଲେ ବି।
ଆଚ୍ଛା ତାଙ୍କୁ କେତେ କଣ ମାନେ ତାଙ୍କର ସେ ଗୋଟେ କେକ୍ ରୁ କେତେ କଣ ଲାଭ ହଉଚି।
ସେମିତି ମୁଁ ଜାଣିନି ସିଏ କେତେ କଣ କିଣିକି ଆଣୁଥିବେ କଣ ସବୁି ଜିନିଷ ଆମକୁ କହିବେକି।
ଆଚ୍ଛା।
ହୁଁ।
ତାହେଲେ ଆପଣ ମାନେ କହିବାକୁ ଗଲେ ସେଠି କେମିତି କଣ କେକ୍ ବନାହୁଏ ସେ କାମ ଥିଲେ କିନ୍ତୁ ତାର ଯୋଉ ମେନ୍ ଇନଗ୍ରିଡିଏଣ୍ଟ ଯୋଉଟା ଯୋଉଟା କି କେତେ ଭାଗ ହବ ଦେ ପରେ ସେଇଟା ଆପ
ନାଇଁ ସେଗୁଡ଼ା ମୁଁ ଜାଣିନି ନାଁ। ଇଏ କଣ ଗୋଟେ ମିକ୍ସି ଆଣନ୍ତି ଗୋଟେ ଚକୋଲେଟ୍ ର ମିକ୍ସ ଆସେ ଗୋଟେ ଭୟାନଲାର ମିକ୍ସି ଆସେ ଗୋଟେ ମାନେ ସୁଖା ଟାଇପ୍ ର ସେଇଥିରେ ଆସେ ସିଏ ପାଉଡର ହେଇକି ପୁରା। ସେଇଆକୁ ହିଁ ସେ ଗୋଳେଇକି କେମିତି କଣ କରିକି ଗୋଟେ ମିକ୍ସର ଟେ ତାଙ୍କର ଅଛି ବଡ଼ ମେସିନ୍ ଟେ ତା ଦେହରେ ସେ କଣ ଗ ମାପିଜୁପିକି କଣ ପକାନ୍ତି ମୁଁ ଜାଣିନି ମୁଁ ଖାଲି ଦେଖିଚି।
ତାପରେ ମାନେ ଇଏରେ ଲଗେଇକି ତେଲ ତାକୁ ଢାଳନ୍ତି ନେଇକି ତାକୁ କେକ୍ କରନ୍ତି ଆଉ କଣ।
ଆଚ୍ଛା ଆଚ୍ଛା ଆପଣ ସେଠି କେତେ ବର୍ଷ କାମ କରିଛନ୍ତି।
ଦି ବର୍ଷ ହେଇଥାନ୍ତା ଛାଡ଼ିଦେଲି। ଦି ବର୍ଷ।
ଆଚ୍ଛା ଆପଣଙ୍କର ପାଠ ପଢ଼ା ବୋଧେ କମ୍ପ୍ଲିଟ୍ ହେଇଯାଇଛି ଆପଣ ଏବେ କଣ କରୁଛନ୍ତି।
ଏବେ ଗୋଟେ ସ୍କିଲିଙ୍ଗ କୋଷ୍ଟେ ଟେ କରୁଚି ଫିଲିଙ୍ଗ କୋଷ୍ଟେ କରୁଚି ତାପରେ ଜବ୍ କରିବି ଆଉ।
ଆଚ୍ଛା ଆପଣଙ୍କର କମ୍ପ୍ୟୁଟର କମ୍ପିଲ୍ଟ ହେଇଯାଇଛି।
ହଁ କମ୍ପିଲ୍ଟ ହେଇଯାଇଛି ଡିସେମ୍ବର ଲାଷ୍ଟେ ଏଇ ସରିଲା।
କମ୍ପୁଟର ର କୋଉ କୋଉ କୋର୍ସ କରିଚନ୍ତି।
ଖାଲି ପି ଜି ଡ଼ି ସିଏ।
ଆଛା ବେସିକାଲି ଆପଣ ମାନେ ଏକସେଲ ଉପରେ କାମ ଜାଣିଚନ୍ତି।
ହୁଁ ଜାଣିଛି ଏବେ ମୁ ଯୋଉଠିକି ଯାଉଛି ସେଥିରେବି ଏକସେଲ ପଢା ହଉଛି। ଆଡଭାନ୍ ସେ ସେଲୋପରେ ଆଉ କଣ ଭୁଲି ଯାଇଥିଲି ସେରା ସବୁ ତ ଏଇଟା ପା ଆଉଥରେ ପଢା ହଉଚି ମନେ ପଡ଼ୁଚି ସବୁ ଆଉ ଯାହା ଯାହା ପଡ଼ି
ମାନେ ତାର ଫର୍ମୁଲା ଟା ଭୁଲି ଯାଇଛନ୍ତି ସେଇଆ ତ।
କର୍ମେମେ ହଁ। କିନ୍ତୁ ଏବେ ଯାହା ପଢା ହଉଚି ସେଇରା ସବୁ ଆମର ପଢା ହେଇଥିଲା।
ତାହେଲେ ତ ଆପଣଙ୍କ ଇଯି ହଉଥିବ ଯେ ଆପ
ହଁ ଇଜି ହୋଇଥିଲେ ଆଉ ହଁ ଯୋଉଟା ନ ବୁଝି ପାରୁଚି ମ୍ୟାାମଙ୍କୁ ପଚାରୁଚି ମ୍ୟାମ ବୁଝେଇ ଦଉଛନ୍ତି ଆଉ।
ଏଟାରେ ସବୁ ଜିନିଷା ନାଇଁନା ସବୁ ଜିନିଷ ମନେ ରହିବ ବୋଲି ସେଟା ପ୍ରାଟିସ୍‌ ରହିଲେ ହଁ ମନ ରୁହନ୍ତା ମୁ ଡି ଡିସେମ୍ବରରୁୁ ଛାଡିଲାଣି ନା ଆସିକି ଜୁଲାଇ ହେଲାଣି ତ ଏମିତି ଅଧା ମନେ ପଡ଼ୁନି। ଆଉ
ସେମିତି ବି ଦେଖିବାକୁ ଗଲେ ଆପଣ ଯଉଠିକି ବି ଯିବେ ସେଇ ସେମ୍ କାମ ରହିବ ବୋଲି କିଛି ମାନେ
ନାଇଁ ସବୁ ଜିନିଷ ଜାଣିଥିବା ଦରକାର ଆଉ କଣ।
ହୁଁ କିନ୍ତୁ ପ୍ରଥମେ ଆପଣ ଯେତେବେଳେ ଇଣ୍ଟରଭ୍ୟୁ ପାଇଁ ଯିବେ ଅ ସେଇ ଟାଇମ ରେ ଏସବୁ ସେମାନେ ଦେଖ ଦେଖିବେ ସେଇଟା ପରେ ତାଙ୍କର କାମରେ ଆସୁ କି ନ ଆସୁ
ହଁ ମୋ ଠେଇଁ ପାଇଁ ଯାଇଥିଲି ସେଠି ମତେ ପଚାରିଲେ କଣ କହିଲ ଏକ୍ସଲ ରେ ମାନେ ଇମେଲ କେମିତି ପଠେଇବ ମାନେ ଗୋଟେତମର ଏମତି ଗୋଟେ ମାନେ ଡା ଡାଟା ମେନ ଏଣ୍ଟ୍ରି କରୁଚ ତମେ ସେ ଡାଟାକୁ କେମିତି ସେଭ୍ କରିକି ଇମେଲରେ କେମତି ପଠେ ସେଇଟା ମୁଁ ଜାଣିନଥିଲି ମତେ ପଚାରିଲେ ମୁଁ କହିଲି ମ୍ୟାମ ମୁ ଭୁଲି ଯାଇଛି। ତାପରେ ମୁଁ ପଳେଇ ଆସିଲି। ମୋତେ କହିଲେ କି ଆଉ କଣ କଁ ଜାଣିଛ କୁହ ମୁଁ କହିଲି ନାଇଁ ମ୍ୟାମ ମୋର କମ୍ପୁଟର ଉପରେ ମୁଁ କରିଥିଲି କୋର୍ସ ଭୁଲି ଯାଇଛି ଉଁ ମନେ ପଡୁନି ମୁଁ ସେଇଟା ଏବେ ଜାଣିଲି। ଇ ମେଲ ରେ କେମିତି ପଠା ହୁଏ ସେଇଟା ମୁଁ ଜାଣି ଥିଲି ଭୁଲି ଯାଇଚି।
ଆଚ୍ଛା କେମିତି ପଥା ହୁଏ?
କେମିତି ପଠା ହୁଏ କଣ ତାକୁ ସେଭ କରି ରଖିବ ଇମେଲ କୁ ଯିବ ଯାହାକୁ ପଠେଇବ ତା ଇମେଲ ଟା ଦବ। ସବଜେଟ ଯା ଲେଖିଆରେ ଥିବ ଲେଖିବ ତାପରେ ତମକୁ ସେଇଟା ଆଟାଚ କରିକି ପଠେଇବ ଆଉ କଣ ନା ମୁଁ ସେଦିନ ଆଣିଥିଲି ସେତିକି କହିପାରିଥାନ୍ତି କିନ୍ତୁ ସେଇଟା ମନ ପଡିଲାନି।
ତ ସବୁ ଜିନିଷ ଆମୁକୁ ଜାଣିଥିବା ଦରକାର ସେଇଟା କାମରେ ଆସିବ ବୋଲି କିଛି ମାନେ ନାହିଁ।
ସେଇଆ ହୁଁ।
ଆଚ୍ଛା ଆପଣଙ୍କୁ ଯଦି ପଚାରାଯାଏ ଯେ କମୁନିକେସନ୍ ଟା ଆପଣଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ? ମାନେ ଆମ ମାନଙ୍କ ସମସ୍ତଙ୍କ ପାଇଁ ତାହେଲେ ଆପଣ କଣ ସଜେକ୍ସନ ଦେବେ?
କମୁନିକେସନ ଆଜିକା ଡେଟରେ ବହୁତ ଇମ୍ପୋର୍ଟାଣ୍ଟ ବହୁତ୍ ଏଇନା ତମେ ଯଦି କମ୍ୟୁନିକେସନ ନ କରିପାରିବ କମୁନିକେସନ ଯଦି ତମେ ନ କରିପାରିବ ଯଦି ତମେ ମାନେ ଇଣ୍ଟ୍ରଭୁ ଦେବାକୁ ଯାଉଛ ମୁଁ ଯଦି ସେଇ ଟାଇମ ରେ ଇଣ୍ଟ୍ରଭୁ ଦବାକୁ ଯାଇଛିିବ ମୁଁ ଯଠିକ କହି କୋଶ୍ଚି ପଚାରୁଥିବ ମୁଁ ଯଦି ଚାନ୍ ନ ଦେବି ତାଙ୍କ ଇଚ୍ଛା ହେବ କୋଶ୍ଚିନ ପଚାରିବା ପାଇଁ
ସେଇଟା ତ ଏଇଟା ତ ପୁରା ଠିକ କଥା କାହିଁ ନା ଆପଣ କଣ ଜାଣିଛନ୍ତି କଣ ନେଇଁ ସେମାନେ ତ ଦେଖିକି ଜାଣିପାରିବେନି।
କମୁନି କେସନ ହେଇଚି ମାନେ ଜାଣିବେ ତ କମୁନି କେସନ ଆମେ ଏମତି ମାନେ ନର୍ମାଲରେ ସାଙ୍ଗ ସେ ଯେମିତି କଥା ହଉଛି ସେଇଟା କଣ ସେମିତି ମାନେ ମ୍ୟାନେଜର ସହିତ କି ତା ସହିତ ସେମିତ କଥା ହବା କି? ତାରବି ଟିମ୍ ଅଲଗା ୱେ ଅଛି କି ଆମେ ଶାନ୍ତ ହେଇକି ବସିବା ଗୋଡ ହାତ ହଲଚଲ କରିବାନି। ତ ବି ମାନେ ଭାଇବ୍ରେସନ ହଉଥିବ ତାକୁ ବି ଟିକେ ଧ୍ୟାନ ଦବା। ମାନେ କୁଆଡେ ମନ କଥା ହେଲା ବେଳେ ମାନେ ଆଇ କଣ୍ଟାଟ କରି କଥା ହେବା। ସବୁ ଜିନିଷକୁୁ ଧ୍ୟାନ ରଖି କଥା ହେବାକୁ ପଡେ ଆଉ
ସେଇଟା ତ ଆପଣ ପୁରା ଟିକ୍ କହିଛନ୍ତି କାହିଁ ନା ଆପଣଙ୍କ ଭିତରେ କଣ କଣ ସବୁ ଟ୍ୟାଲେଣ୍ଟ ଅଛି ସେମାନେ ଜାଣିବେ କେମତି ଆପଣ କହିଲେ ତ ଜାଣିବେ ଆଉ ସେମିତି ନାହିଁ ଯେ
ଥିଓରି ଅନୁସାରେ ଲେଖି ଦେଇଚନ୍ତି ଆମେ କରିଚେ ପଢିଚେ ଏଇଠି ପଡୁଛେ ଏତିକି ଆମର ଆସିବେ ଥିଲା ସେଇଟା ତ କିଏ ଦେଖିବେନି ନା? ଆମେ କଣ କହିପାରୁଛେ କେମତି କଥା ହଉଛେ ହଁ।
ମାନେ କହିଆକୁ ଗଲେ ଆପଣଙ୍କର ନିଜର ଭିତରେ କଣ କଣ ସବୁ ଅଛି ଆପ ଆପଣଙ୍କୁ ସେଇଟା ତାଙ୍କୁ କହିବାକୁ ପଡିବ ଯଦି ଆପଣ ହୁଁ ତାକୁ ମୋକା ଇଣ୍ଟରଭୁ ବି କୁହାଯାଏ ଆପଣଙ୍କୁ ଫାସ ସେଇଟାକୁ ଦବା ପାଇଁ ପଡିବ ଦେନ ଆପଣଙ୍କୁ ସେମାନେ ଦେଖିବେ ଯେ ପିଲା ଟା କମ୍ୟୁନିକେସନ କରିପାରୁଛି କି ନାଇଁ ତା ସେ ତମକୁ ଟାଇପିଙ୍ଗ କେତେ ଅ କମ୍ପ୍ୟୁଟର ଉପରେ କଣ ତାପରେ ଯାଇକି ସେ କୋଶ୍ଚିନ ପଚାରିବେ।
ହୁଁ। ସେଇଆ ହଉଛି କଥା ଆଉ। ଆମର ବି ମାନେ ମୋର ଟିକେ ସେଟା ଓ୍ଵିକ ଥିଲା ତ ହୁଁ ମୋର ସେ ଯଦି ଓ୍ଵିକ ଅଛି ତମେ ଉଁ ମ୍ୟାମ ମତେ ସେଥିପାଇଁ ଇଂଶି ଆଉ କିଏ ଏମତି କଥା ହବା ପାଇଁ କମ୍ୟୁନିକେସନ କିଛି ଟା ଆକ୍ତିଭିଟି ଦଉଚନ୍ତି। ସେ ସମସ୍ତଙ୍କୁ କହୁଚନ୍ତି ସମସ୍ତେ କରୁଛନ୍ତି ହଁ -ହଁ।
ଟିକେ ଡାକୁଚନ୍ତି ତ ଘରେ।
ହୁଁ।